ହ୍ୟାଲୋ
ହୁଁ କହ
ହୁଁ କଣଙ୍ଗ ଚ
ହଁ ଏ ସଛି କଣ କରିବାଆ
ଆଉ
ହଉ କୃଷି ଆ ସେ ଶୋଇଲାାଣି ସବୁ
ସକାଳେ ତା ବ୍ରେକ୍ଫାଷ୍ଟ ବନା ସରିଲା ତା ତା ପରେ ଏବେ ରୋଷେଇ ଷ୍ଟାର୍ଟ ହବ ଆଜି ପରଟା ଖଜା କରିଥିଲି
ଠ ହ୍ୟାଲୋ
ହଁ
କିଏ କିଏ ଖଲ
ଘରେ ଭସା ଖାଇଲେ ଆଉ ବିଦିନା ଖାଇଲେ ଆଉ ମୁଁ
ଏ ତ ଦିଅର
ହୁଁ ଆଜ୍ଞା ପଟାହ ହ ନିଅ ତମେ ଗୋଟେ ଖାଇଦେବେ ବିଭିନ୍ନ ତିନିଟା ଖାଇଦେବେ ଆ
ତ ନ ନା ନଣଛ ତୁ
କଣ
ପରେ ତ ନଣ ତ ଖାଇବେ ତ
ହଁ ଖାଇବେ ଖାଇବାହାନ୍ତି
ହ ଆର ତାପୁଆ
ମୁଁ ବହି ପଡିଛି।
ଶୋଇ ପିବ ସେ ସକାଳ ବା ନିଦେ ଦେଲେ
କଣ?
ସେ ସକାଳ ତ ନିଜ ତାର
ହଁ ସେ ଉଠିଲଣି କେତେ ସପ ଟିକେ ଏ ଆଉ।
ଛଟ ଛୁଆ ତା କରୁଛି ମାନ ଶୋଇ ପଡ ପ ମାନେ ବେଶୀ ସମୟ ବୁଝା
କଣ?
ଛୋଟ ଛୁଆଡ ବେଶୀ ସମୟ ପର୍ଯ୍ୟନ୍ତ ଶୋଇପ
ୟସୁ ଏନାଇ ଦିନରେ ଏରା ରାଧୁରେ ସାରା ସବୁନେହିଁ।
ହୋଉ।
ଶୁ ନହି ଗଧ ଭଡଛ
ଆ
ଜଷ୍ଟ ଶୋଇଛି ତାକୁ ଆଉ ଦଶମିନିଟଣ ଯା ଯଉଠିଉ
ଯ ମୁଁ ଫରେ ହ
କଣ?
ଯ ଖୁ
ହୁଁ। କଣ?
ଚନ୍ଦନ ଖୁ ଆ ତ ଖୁ ରେକାର ହେଇ ତାଜି ଆଇଟାଇ
ଶୁଭୁନ ହେଲେ ତୋ କଥା ଟା କଣ ପାଇଁ ଟିକେ
ମୁଁ କହିଲି ତୋ ପୁହ ଆମ ଯୋଉ ବିଜି ଦେଇ ପୁଅ ଏକା
ହୁଁ।
ତାପ ପୁଅ ଆଇବ୍ରୋ ଉରା ଟିକେ ତା ବାପା ଭଳିଆ।
ହ
ଆଉ
ଭାଇ ଭାଇ ହେବେ ତ ସେଥିପାଇଁ ଏକା ଭଳିଆ ଟିକେ ହେଇଛନ୍ତି ଆଉ। ଭାଇ। ହ ସେ ଦେଖିଲା ବେଳୁ ବଡ ଇଏ ସାନ ସେ ବଡ ଭାଇ।
କଣ?
ପାର ତମର ଭାଇଜଆ
ହଁ। ଗୋଟେ ବଂଶର ଆଉ।
ଯେମିତି ଆମର। ରଙ୍ଗାଳଙ୍କର ସେଇୁ
ହଁ ହଁ ସେଇଭଳିଆ।
ଆଉ ତ ନିଜର ଦାଦା ଶଶୁର ସେ ଯୋଉ ଝିଅ ଟା ଯୋଉ ମେକଅପ କରୁଛି।
ହଁ ହଁ ସେ ସବୁ ନିଜର।
ତୋ ଶଶୁର ହେରିକା କେତେ ଭାଇ କି?
ଚାରି ଜଣ।
ସିଏ ଆଉ ଯିଏ ବାହା ହେଇଛି ଦେଅ ଘରେ ସିଏ ତା ସାଙ୍ଗର।
ହୁଁ ସେମୋ ନିଜର।
ଆଉ ଯୋଉ ଇଏ ଯୋଉର ଯୋଉିଅର ଯ ସିଏ କାହା ପାଇଁ ତ
କୋଉ ଦିଅର
ଏ ଟ୍ରଫି ବିନ କିୟ ସ ତ ହୋଇ
ଟୋପି ପିନ୍ଧିକି କିଏ ମୁଁ ବୁଝିପାରୁନି।
ମୋଟା ହେଇକି ଯୋଉ ପିଲାଟେ
ଯେ ମୋ ସହିତ ସବୁବେଳଳେ ଯିଏ ଫଟୋ ଫଟ ଉଠାନ୍ତି କି
ହୁଁ
ସିଏ ମୁଁ ଦାଦା ତାଙ୍କର ଭଉଣୀ ନାହାନ୍ତି ତାଙ୍କର ଖାଲି ପୁଅ।
ଝିଅଟେ,
ତିନି ଜଣ ପୁଅ,
ଆଉ ଦୁଇ ଜଣ,
ଆଁ,
ଆଉ ଦି ଜଣ,
ବଡ ଆଉ ଗୋଟେ ସାନ ଆଉ ବଡଟା ଟିକେ ପାାଗିଳିଆ ଭଳିଆ ହଉଛି ଟିକେ ଦୋଷ ଅଛି ଆଉ ସାନ ଗୋଟେ ଆଉ ଗୋଟେ ସାନଟା ଏଟା ଆଉ। ଏଟା ସାନ ପିଲା ଟା ଏମାନଙ୍କର ସବୁ ବୟସ କେତେ କିଲ ଅଳ୍ପ ଅଳ୍ପ ବୟସ।
କ, 'ଣ?
ଆଉ ଛୋଟ ଗୁଡା ବଢି ଯାଇଛନ୍ତି ସେଇଭଳିଆ ଆଉ।
ହଁ କେତେ ସବୁ କେତେ ସାନ ବଡ ସିଏ ମୋଠୁ ବଡ। ମୋଠୁ ତ ବର୍ଷେ ବଡ ସେମାନେ ଆମଠୁ ଆମ ଉପର ବ୍ୟାଚ ରୋଷେଇ ଆଜି କଣ କରିବା ଭାବୁଛି
ହ୍ୟାଲୋ
ହଁ
ମୋର କଲ ଆସୁଥିଲା ତ,
ଘାଉଁ ଘାଉଁ ସାଉଣ୍ଡ ଶୁଭୁଥିଲାନାଁ ଆଉ କ'ଣ?
କହ
ପ୍ରବଳ ଗରମ ହଉଛି ମୋ ପୁଅ ଟା ସେଇ ଗରମରୁ ବିଚଳିତ ହେଇଯାଉଛି।
ହଁ
ମୋ ପୁଅ ଟା ସେ ଗରମରୁ ବିଚଳିତ। ହେଇଯାଉଛି ଆଉ ଶୋଉନି ସେଇଥିପାଇଁ।
ମାନେ ପୁରା ବଦନ ଖରାପ ହେଇଯାଇଛି ଯୋଉ ଏତେ ଗରମ ଯଉ ମାନେ ଯେତିକି ଦିନ ମାନେ ରଜ ପାଳନ ହେଲା ସେତିକି। ଦିନ ପୁରା ବଦନ ଚେଞ୍ଜ ହୋଇଯାଇଛି।
ହୁଁ
ପୁରା ଚିଡ ଚିଡା ଲାଗୁଛି। ଆମର ଏଠି ମୀନା ବଜାର ସରିଗଲା ରଜ ସରିଗଲା ରଜ ବି ଦେଇଦେଲେ।
ହୁଁ କାଲି ସବୁଆଡେ ରଜ ବାଟେଇ ଦେଲେ କାଲି ବାର ଥିଲା ବୋଲି ବାଟେଇ ଦେଲେ। ବାର ନଥିଲେ ରଖନ୍ତି ଆଉ କାଲି ଭଲ ବାର ଥିଲା ଆଉ କଣ ବାଟେଇବେନି
ସେ କାଲି ବାଟେଇ ଦେଲେ। ଆଉ ତମର ସେପଟେ ରଜ ବାଟନ୍ତି ନା ସିନ୍ତି। ଆମର ଏପଟେ ଠାକୁରାଣୀ ମା ଅଛନ୍ତି ସମସ୍ତଙ୍କ ଦେହ ଠାକୁରାଣୀ ମାନେ ପୂଜା କରୁଥାନ୍ତି ନା ସେମାନେ। ତାଙ୍କର ତାକ ଦେହ ଠାକୁରଣୀ ନା ଆସ ଭଲ ବି ହେଇଥିଲା।
ହୁଁ।
ଏବ ବର୍ଷ ଟିକେ ରଜ ଟା ମାନ୍ଦା ପଡିଗଲା ବର୍ଷା ପାଇଁ। ନହଲେ ଭଲ ହେଇଥାନ୍ତା।
ହୁଁ।
ଦେଖିିବା ବଞ୍ଚି ଜିଇଥିଲେ ଆର ବର୍ଷ। ତମ
ହୁଁ। ଆର ବର୍ଷକୁ ଚାରିଆଡେ ଚରିବା ମୁଁ ତ ସେଇଆ। ମୋ ପୁଅ ବଡ ହେଇଯାଇଥିବ। ମୋ ପୁଅ ବଡ ହେଇଯାଇଥିବ। ବର୍ଷେ ପରେ ହେଇଯାଇଥିବ। ବର୍ଷେ ତିନି ମାସ ଆଉ ଦେଖେ କୋଉ କୋଉ କ ଆଉ। କେତେ ଦିନ ଗଲେ ତାର ତିନି ମାସ ପୁରିବ ତାପରେ ତିନି ପୁରି ଚାରି ଚାଲିବ ତପରେ ପାଞ୍ଚ ଛଅ ସେପ୍ଟେମ୍ବର ମାସଇଯାଉ ଅନଉ ଅନଉକା ହେଇଯିବ ଛଅ ମାସେ। ଛଅ ମାସ ହେଲା ପରେ ସେ ଆସନ୍ତେ ବାହାର ଖାଦ୍ୟ ଖାଇବ ବାହାର ଖାଦ୍ୟ କଣ ମାନେ ମୋ କତରେ ନ ଖାଇକି ତାର ଖାଦ୍ୟ ଖାଇବ ନାଇଁ କି। ସେ ଗୋଟେ କାମ ଲାଗିବ ନାଇଁ କି ତାକୁ ଖାଇବା ପିଇବା ତାକୁ ଗାଧେଇ ଦେ ଖାଇଦ ଖଇଦ ତା ଟାଇମ ଟେବୁଲ ଅନୁଯାୟୀ ଖୋଇଦବ ତାକୁ ସେଥିରେ ପୁଣି କ୍ଷୀର ଖାଇବ ପୁଣି ଶୋଇବ ଇଏ କରିବ ସେ ଗୋଟେ ପୁରା ଟାଇମ ଟେବୁଲ ହବ। ସେ ଖାଇନି ପୁଣି ବେଶୀ ହ ନୁହେ କି ଖାଇବ ନ ଖାଇବ। ନା କି।
ହୁଁ ସେ ରଉତ ତା ସେଧା
କଣ?
ମୁଁ ସିଏ ଗୋଟେ ଅଲଗା ଟାଇପ୍ ର କି।
ହୁଁ। ଖରା ଟା କାହିଁ ଆଜି ଦଉନି। ଖରା ଟାରେ ଆଜି ଟିକେ ପାଣି ରଖିଥାନ୍ତି ମୋ ପୁଅ ଗାଧିବ ବୋଲି ଯେ ଖରା ତ ଆଜି ନାହିଁ ଆଉ।
ଭଲରେ ରଖିକି ତାକୁ ଗାଧେଇବୁ।
ହଁ ସେ ଡେଲି ଗାଧଉଛି।
ହଁ
କଣ‍‍
ଣ ଦେଖେଇ ଦେଲେ କଣବ
ଭଲ ସୂର୍ଯ୍ୟକିିରଣ ପାଣି ଟା ଭଲ
ହଉ ତ
ହଁ ଗଧୁ ଛୁଆଙ୍କୁ ଥଣ୍ଡା ଫଣ୍ଡା ଏତେ କିଛି ହବନି ସେ ପାଣି ଧରେନି ଆଉ କଣ ଥଣ୍ଡା ପାଣିରେ ଗାଧୋଇ ଥଣ୍ଡା ଧରିବ ନା ସୂର୍ଯ୍ୟକିରଣ ପାଣି ଟା ଭଲ ଛୁଆଙ୍କ ପାଇଁ ଭଲୁ ଇଏରେ ବି କହୁଛି ହେଲା ଛୁଆଙ୍କ ପାଇଁ ଭଲ ସେ ପାଣି
ମୋତେ କାଲି ଚିନୁ ଫୋନ କରିଥିଲା ମୋତେ ନ କହିକି ଫୋନ କରିଥିଲା
କଣ
ସେ ରୁମ ମତେ ନ କହିକି କଲ କରିଛୁ ସେ ଯୋଉ ନିନୁ
ଲିନୁ ହଁ
ହୁଁ ମତେ ନ କରିକି କଲ୍ କରୁଛି ମୁଁ କେତେ ଜାଣିବି।
ହୁଁ ସିଏ ପାଗଳ ଗୋଟେ ହଉଛି କଲ୍ କରିବ ବୋଲି ରାତି ପାଇଁ ନେଇ ମେସେଜ କରୁ ଚି ଅନ୍ଧାରିଆ ଆଳୁ
ଆଗରୁ ଶୋଇଥିଲା ବୋଧେ ଆଗରୁ ଶୋଇଥିଲା ବୋଧେ
ସେଇପା ପାଗଳ ହଉଛି ଅନ୍ଧାରି ଆଳୁ ମେସେଜ କରୁଛି ଅନ୍ଧାର ଆଳୁ ଦେଖିଲା ବେଳୁ ତା ମେସେଜ କିଏ ଫାଙ୍କା ଗଛ କଲ୍ କର ଯାହା ସହିତ ପାଇବ ତା ସହିତ ଗପିବ ବାପ ସେ ଗ୍ରୁପ ରେ ଆଉ ପାଇଁ ଲିନୁ ଆସିଲା ଦିନୁ ମେସେଜ ଲୋ ବହୁ ତୁ କଲ କର କଲ କର ନାଇଁ କି
ଆଉ ସୁନା ସହିତ କଥା ହେଇଥିଲୁ ନା।
ସୋନା ସହିତ ନା
ପଥାଇନ
ନା କଥାଇନି
ସେମିତି ତା ସହିତ କଥା ହେଇନ
କଣ
କେମିତି ତା ସହିତ କଥା ହେଇବ
ହୁଁ
କଣ କହିଲ
କି ତ ହବା କଥା କେମତି ହେଇନୁ
କାହାର
ଖବର ଲାଗିଲ ବାପା କୋର୍ଠାତ ଭାଇ ତାର
କେହି ଆଣି ଖରା ସେ ବ୍ୟସ୍ତ ରହିଛି ରଛି ମୁଁ ଗାଁକୁୁ ଯାଇଛି ତାକୁ ଗୋଟେ ଦିନ ତାର କେତ ଯାଇ ବୋଲି ଦେଖିଛି ନହଲେ ଟୋଟାଲ ତାକୁ ମୁଁ ଦେଖିନହିଁ କୋଡିଏ ଦିନ ରହିନି ଗାଁରେ ଗୋଟିଏ ଦିନ ଖରା କିଏ ଯାଉଛି ରାତିକି
ହୁଁ ସାର୍ ବି ପୋଷ୍ଟଠାର ନାହିଁ।
କଣ?
ତାର ବି ଫୋନ୍ ଫାନ ନାହିଁ।
ହୁଁ।
ସେଠି ବଡଲୋକ ହେଇଗଲାଣି ଏବେ।
କିଏ?
ମାମା
ହୁଁ। ହେଲା ସିଏ ଏମିତି ବାପ ସିଏ ଖାଲି ଏଠି ଯାଉଛି ହେଠୁ ହେଠି ଯାଉଛି ହେଠୁ ଚବିଶ ଘଣ୍ଟା ଇଏ ହଉଛି ଆଉ ତାକୁ କାହିଁ ଟାଇମ
ମୁଁ ତୋର ରାଗରେ ଫୋନ୍ କରୁନି ମୁଁ ତୋର ରାଗ ଚୁଡ଼ିି ସେ ଜୋରେ ସୋରା ମୋ ପାଇଁ ମୋ ବାପା ଆଜି ହେରେ ଲେଖଳୁ ଯାଇକି ପର କଥାରେ ପଢିକି ମୋ ବାପାଙ୍କ ନାଁ ରେ କରିକାଇଲେ ଲାଭ କଣ ଯୋଉମାନେ ବିରୋଧୀ କରୁଥିଲେ ସେମାନଙ୍କୁ ସେମାନ ପାଟିରେ ମୋ ବାପା କେତେ କଥା ଶୁଣିଲେ ମାଟ ଲଗେଇଲେ ମୋ ବାପାଙ୍କୁ କେତେ କଥା କହିଲେ ତାକୁ ମାନେ ଦେବା ପାଇଁ ସୁଆ ଦେଖ ସେତ ବେଳକୁ ମୋ ବାପା ହେଇକିନା କରାଇଲେ ସବୁ କ ନେଇନା ତା ଜେ ଅ ବାପା ସିଏ ତା ବାପା ଯାଇକି ମୋ ନାଁରେ ନାପାଙ୍କ ହରେ ଯାଇ କିୁ ସୁ କହିଲେ ତା ଜେଜେମା ଓ ବିଡ଼ିଶରେ ପକଛଛି କାହା ଉପରେ ପଡିବ ନିଜ ଉପରେ ପଢଡିବ କାହାର କଣ ଯିବ
ହେ ସବୁ ଭୁଲ ସେମାନେ ଏବେ ତାଙ୍କର କଣ କିଏ ହେଇଛି।
ଆଲେ ତମକୁ ଯେତିକି ଦେବେ ନା ନା ତମକୁ ଯଦି ତମ ସବୁଡା କିଳିବା ପାଇଁ ସେଟା ସମ୍ଭବ କି
କଣ ନିନ କଣମର ଆରମ୍ଭରୁ ଗୋଟେ ନାଁ ଅଛି ରେକର୍ଡ ଅଛି ମାଝଘରର ହଁ। ହନ ତ ଆରମ୍ଭର ଗୋଟେ ରେକର୍ଡ ଅଛି ମାଝି ଘରରେ ଏମିତି ହୁଅନ୍ତି ବୋଲି। ଆ ତ ବ ସେ